କ ହଁ ହ୍ୟାଲୋ।
ହଁ କଣ କରୁଛନ୍ତି?
ଏ ଖାଇସାରିକି ବସିଚି ଆଉ। କୁହନ୍ତୁ।
ଆଚ୍ଛା ମୋର ବି ଏଇ ରୋଷେଇବାସ ସରିଲା ତ ମୁଁ ଏବେ ଆସିଲି ମୁଁ କହିଲି ଟିକେ କଥା ହେଇ
ହଁ କୁହନ୍
ଆଉ କଣ କରୁଥିଲେ କୁହନ୍ତୁ? ରୋଷେଇବାସ ସରିଲାଣି ସବୁ କଣ ଆଜି ରୋଷ
ରୋଷେଇ ଆମର ଏବେ ଭଜା ଭଜି କରିଦେଇଚୁ। ଆଳୁ ଭଜା। ଆଉ ଯୋଉ ଶାଗ ଆଉଥରେ ଟିକେ ଭାଜିଲି ଖାଇବା ପାଇଁ ଗରମ ଗରମ ଭାତ।
ଆଚ୍ଛା, ଆଚ୍ଛା ରାତିରେ ଭାତ ଖାଉଛ।
ହଁ ରାତିରେ ଭାତ ଖାଉଛୁ। ଖରା ଦିନ ଗରମ ହଉ ଚି ଦେଖୁନ କେମିତି, ଆଉ ରୁଟି ରୋଷେଇ ଘରେ ପଶିବାକୁ ଇଚ୍ଛା ହଉନି।ଏ ରୁଟି କିଏ କରୁଚି।
ହଁ ଠିକ କଥା।
ଗରମରେ ଭାତ ସକାଳର ଭାତ ତ ପାଣି ପଖାଳ କରିିକି ଖାଇଦଉଚୁ ଆଉ।
ଆଚ୍ଛା, ଆଚ୍ଛା ଆପଣଙ୍କୁ ବୁଲାବୁଲି କରିବାକୁ ଭଲ ଲାଗେ କି ନାଇ?
ହଁ ବୁଲାବୁଲି କରିବାକୁ ସମସ୍ତଙ୍କୁ ଭଲ ଲାଗିବ ମୋ
କୋଉ କୋଉ ଜାଗା ସବୁ ଯାଇଛନ୍ତି? କଣ କଣ ସବୁ ଏକ୍ସପିରିଏନ୍ସ କହୁନାହାନ୍ତି?
ହଁ ଯାଇଚି ଆମର ଅଛି ନୟାଗଡ ଜିଲ୍ଲାରେ ଅଛି ବୈଷ୍ଣବୀ ଦେବୀ ମା-ମାଙ୍କ ମନ୍ଦି ର ଅଛି ଯାଇଚୁ। ଆଉ ନୂଆ ହେଇଚି ଏବେ ମାଙ୍ଗ ମନ୍ଦିର ବୋହୁତ ବଢିଆ ହେଇଚି। ଚି ମାନେ ମୁଣ୍ଟି ଜଙ୍ଗଲ ଯୋଉ ନୁହଁ ପାହାଡ ଖୋଳିକି ସେ ଭିତରେ ଭିତରେ ହେଇ ମାଆଙ୍କୁ ରଖିଛନ୍ତି ଆଉ ହଁ ବାସ କରି କରିକା ଆଉ।
ମୁଁ ତ କେବେ ଯାଇନି ସେ ଏରିଆ
ହଁ ଯିବେ କେତେବେଳେ ବଢିଆ ହେଇଚି ମାଙ୍କ ମନ୍ଦିରଟା ଦେଖିକି ଆସିବେ। ମା ଅଛନ୍ତି କେତେ ରୁ-ମାନେ ଭକ୍ତ ଯାଉଛନ୍ତି ଦେ ଦେଖିବା ପାଇଁ ଯଗ୍ ଯଜ୍ଞ ହୋଉଚି ସେଠି ପ୍ରସାଦ ବି ଦିଆହୋଉଚି। ସମସ୍ତେ ବୁଲିକି ଆସୁଚନ୍ତି ଯାଇକି ଆଉ। ତାପରେ ନୟାଗଡରେ ଆଉ ଅ ସିଏ ସରଣଗୁରୁ ଆଡେ ରଘୁନାଥ ମନ୍ଦିର ଗୋଟେ ଗାଁ ସରଣ ଗୁଣ ରଘୁନାଥଙ୍କର ମନ୍ଦିର ଅଛି ସେଇଠିକି ବି ମୁଁ ଯାଇଚି ବୁଲିକି ଆସଚି।
ହୁଁ ହୁଁ।
ଆଉ ଅଛି ଦକ୍ଷିଣକାଳୀ ମନ୍ଦିର ଅଛି ନୟାଗଡରେ ମାଙ୍କ ମନ୍ଦିର। ସେଇ ପ୍ରସିଦ୍ଧ ମାନେ ବୋହୁତ କାଳର ଦକ୍ଷିଣ ମାଆ ମନ୍ଦିର ମାଙ୍ଗ ମନ୍ଦିର ସମସ୍ତେ ଯାଉଚନ୍ତି। କେତେ କୁଆଡେ ଭକ୍ତ ଅଛନ୍ତି ସମସ୍ତଙ୍କ ମନସ୍କାମନା ବି ପୂର୍ଣ୍ଣ ହୋଉଚି। ସମସ୍ତେ ଆସିକି ଦେଖିକି ଯାଉଚନ୍ତି ଆଉ।
ଓ ହୋ ଆଉ ଯୋଉ ରାମ ମନ୍ଦିରର ସେଇଟା ଯାଇଥିଲେ କେବେ?
ଆ ରାମ ମନ୍ଦିର ଯାଇନି ମୁଁ କିନ୍ତୁ ମୁଁ ଶୁଣିଚି ଦେ ଖିଚି ଆଉ। ଯାଇନି କେତେବେଳେ ମାନେ ଡୋରି ଲାଗିଲେ ଯିବୁ ଠାକୁରଙ୍କ ଡୋରି ନ ଲାଗିଲା ପର୍ଯ୍ୟନ୍ତ ବି ଯାଇ ହବନି କୁଆଡେ ଆଉ ଠାକୁର ଡାକି ନାହାନ୍ତି ଯା ଡୋରି ଲାଗେନି ଆଉ କେତେବେଳେ ଲଗୋଉଚନ୍ତି ଯିବା ଆଉ।
ହୁଁ ଆମେ ବି ବୋହୁତ ଥର ଚେଷ୍ଟା କରିୁଚୁ କି ମାନେ ନୟାଗଡରେ ବୋହୁତ ସାରା ମନ୍ଦିର ଏମତି ଥି ଶୁଣିଚୁ କିନ୍ତୁ ନୟାଗଡ ଆମେ କେବେ ବି ଯାଇପାରନୁ।
ସେୟାଟା ମାନେ ମାଙ୍କ ପାଖକୁ କି ଠାକୁରଙ୍କ ପାଖକୁ ଯିବା ପାଇଁ ଡୋରି ନ ଲାଗିଲା ପର୍ଯ୍ୟନ୍ତ ଆପଣ ଯାଇପାରିବେନି ବାହାରୁଥିବେ କିନ୍ତୁ କିଛି ନା କିଛି ଗୋଟେ ହେଇଯିବ ଅସୁବି ଅସୁବିଧା ଯାଇହବନି ହଁ। ଆଉ କଣ୍ଟିଲ ଯାଇଛନ୍ତି କେତେବେଳେ ନୀଳମାଧବ ଠାକୁରଙ୍କୁ ଦର୍
ନାଇଁ ସେଇଟା ବି ମୋର ଗୋଟେ ଅଫସୋସ୍ ଅଛି କଣ୍ଟିଲୋ ଆଉ ବାକି ରହିଲା ଯୋଉ ଉଁ ଆଉ ଗୋଟେ ନାଆନ୍ତି କ୍ଷୀରଚୋରା ଗୋପୀନାଥ ବାଲେଶ୍ଵରରେ ସେଇଟା ବି ମୁଁ କେବେ ଯାଇନି ସ୍ ସେଇଟା ବି ଗୋଟେ ୱିଶ୍ ଅଛି ଯିବାପାଇଁ।
ଆ କଣ୍ଟିଲ ନୀଳମାଧବ ଆମ ଶାଶୁଙ୍କ ଘର ସେଇଟା। ସେଇଠି ହଁ ସେଇଠିକି ମୁଁ ଯାଇଚି ଚାରି ପାଞ୍ଚଥର ଯାଇଚି।
ସେଠି କଣ ମାନେ ସ୍ପେଶଲିଟି କଣ ତାଙ୍କର ପ୍ରସାଦ ନା
ହଁ ପ୍ରସାଦ ପ୍ରସାଦ ଦିଆ ହୋଉଚି ଠାକୁରଙ୍କୁ ଦେଖିଦେଲେ ତ ମାନେ ମନ ଭରିଯିବ ଆଉ।
ହୁଁ ସେତ କୃଷ୍ଣଙ୍କ ଅବତାରରେ ଅଛନ୍ତି ନା ବିଷ୍ଣୁଙ୍କ ଅବତାରରେ। ଆଛା ସେ ଜଗନ୍ନାଥଙ୍କ ପୂର୍ବରୁ ସେ ତ ଫାଷ୍ଟ ନୀଳମାଧବ ରୂପରେ ହିଁ ସେଇଠି ଥିଲେନା।
ହଁ ତାପ-ଯୋଉ ଇଏ ଠାକୁରଙ୍କୁ ଦେଖିଦେଲେ ମାନେ ପୁରା ଶାନ୍ତି ଲାଗିବ ସେଇଠି ମନ୍ଦିରରେ। ଆପଣ ମନ୍ଦିରକୁ ଗଲେ ପୁରା ଟୋଟାଲେ ଇଛା ହବନି ଘରକୁ ଯିବା ପାଇଁ।
ଆଛା ଏଇଠି ଭୁବନେଶ୍ଵରରେ ଯିବା ପାଇଁ କେମତି କଣ ମାନେ ତାର ଇଏ ରହୁଚି।
ଭୁବନେଶ-ଆ ଭୁବନେଶ୍ଵରରେ ଯିବ ଡାଇରେକ୍ଟ ଉଁ-ଯୋଉ କଣ୍ଟିଲୋ। ରାସ୍ତା ଅଛି କି ଯଦି ଟୁରିଷ୍ଟି ଯୋଉ ହୋଉଚି ବସ୍ ମାନଙ୍କରେ ଯାଉଚନ୍ତି। ବୁଲାବୁଲି କରିବା ପାଇଁ ସେମିତି ଯାଇପାରିବେ ନହେଲେ ଫ୍ୟାମିଲି ସହିତ ଯାଇପାରିବେ ପରିବାର ସହିତ।
ମାନେ ଡାଇରେକ୍ଟ୍ ବାଇ ରୋଡ୍ ପାଇଁ ବି ମାନେ ଅ
ହଁ-ହଁ ରାସ୍ତା ଅଛି, ଆମେ ଯାଉ ଯାଉଛୁ ପା କଣ୍ଟିଲୋ ଆମ ଶାଶୂଙ୍କ ଘର ତ ଭୁବନେଶ୍ୱରରୁ ଡାଇରେକ୍ଟ୍ ଯାଉଛୁ।
ଆଚ୍ଛା ଆଚ୍ଛା।
ଆଉ ଯିବେ କେତେବେଳେ ବୁଲିକି ଆସିବେ ଆଉ, ଆଉ କଣ କୁଆଡେ କଣ ଯାଇ? ଛନ୍ତି ମନ୍ଦିରହେରିକା?
ଏଇ ନର୍ମାଲି ଯେମିତି ପୁରୀ ତ ଆମେ ଯାଉ, ସେମିତି ବି ଆଉ ତାରିଣୀଙ୍କ ପାଖକୁ ଯାଇଥିଲି। ଆଉ ବେଶୀ କିଛି ଏମତି ଭୁବନେଶ୍ଵର ଭିତରେ କିଛି ବେଶୀ ବୁଲିନି, ଆଉ କୋରାପୁଟରେ ଏମତି ମୋର ଜଣେ ମା ମାଉସୀ ଅଛନ୍ତି, ସେଠିକି ଆମେ ଯେତେବେଳେ ଯାଇଥିଲୁ ସେଠି ଗୋଟେ ଜଗତଜ୍ଜନନୀଙ୍କ ମନ୍ ମନ୍ଦିର ଅଛି, ସେ ବହୁତ ପ୍ରତ୍ୟେକ ଦେବୀ। ତାଙ୍କୁ ଆପଣ ଯୋଉ କହନ୍ତି ଡାକିଲେ ଓ କରନ୍ତି, ସେ ସେଇଭଳିଆ ଠାକୁରାଣୀ, ତ କିଛି ବି ଆପଣ ମାନସିକ କରିବେକି କିଛି କରିବେ, ସେଠି ବହୁତ୍ ଆପଣଙ୍କୁ ଅ ମାନେ ସେଇଟା କୋରାପୁଟରେ ପଡିବ ଜଗତଜ୍ଜନନୀ ମନ୍ଦିର, ସେଠି ବହୁତ୍ ଫେମସ୍ ଠାକୁରାଣୀ, ଆଉ ଗୋଟେ ଯାଇଥିଲୁ ଆମେ ସେଠି ତାଙ୍କର ଜଗନ୍ନାଥ ମନ୍ଦିର ବି ଅ ଛି ବହୁତ ବଡ ଜଗନ୍ନାଥ ମନ୍ଦିରଟା ସେଇଟା, ସେଇଟା ବି ବହୁତ ସୁନ୍ଦର ମନ୍ଦିର ସେଇଠି ଯାଇଥିଲୁ। ଆଉ କୋରାପୁଟରେ ତାଙ୍କର ଗୋଟେ ଡ୍ୟାମ୍ ଅଛି, ଡ୍ୟାମକୁ ବି ଯାଇଥିଲୁ। ଆଉ-ଉ-ଉ ବାକ୍ କି ନବରଙ୍ଗପୁରକୁ ଯାଇଥିଲୁ, ଆଉ ସେଇଠୁ ସେଇଠୁ ଆମେ ରାୟପୁର ଯାଇଥିଲୁ, ନବରଙ୍ଗ୍ ପୁରରେ ବି ଗୋଟେ ମାଆ ଅଛନ୍ତି ପେଣ୍ଡ୍ରାଣୀ ମାଆ ମନ୍ଦିର ବୋଲି। ସେ ପୁରା ଲୋକାଲ ମାଆ ଯେମିତି କି ତାଙ୍କର ଗୋଟେ ପର୍ବ ହୁଏ, ମାନେ ଯେମିତି ଆମେ ଶାଶୁଘରୁ ବାପ ଘରୁ ଯାଉଛୁ ବାପ ଘରୁ ଶାଶୁ ଘରୁ ଆସୁ ତ ସେଇଟା ତାଙ୍କର, ତ ସେଇଟା ହଉଛି ତାଙ୍କର ବାପଘର ବାପ ଘରୁ ସେ ଶାଶ୍ ଶୁ ଘରକୁ ଗୋଟେ ଜାଗାକୁ ଯାଆନ୍ତି। ସେଇଠି ଗଲା ପରେ ସେଇଠି ସେ ତାଙ୍କ ଭଉଣୀ ମାନେ ସରି ତାଙ୍କର ଅ ମାନେ କାମଫାମ କରି ସରି ଏଇଟା ହଉଛି ତାଙ୍କ ଶାଶୁଘର, ସେଇଟା ହଉଛି ତାଙ୍କ ବାପଘର। ବାପ ଘରକୁ ଯାଆନ୍ତି, ‌ ସେଠି ତାଙ୍କର ଭଉଣୀ ମାନେ ଆସନ୍ତି, ମାନେ ସେଠି ଯୋଉ ଅଲଗା ଦେବାଦେବୀ ମାନେ ସେଠି ବି ଯୋଉ ଦେହରେ ଲାଗନ୍ତି, ମାନେ ଛୋଟ ଛୋଟ ଝିଅ ମାନଙ୍କର, ଯୋଉମାନେ କୁମାରୀତ୍ଵ ଇଏ ହେଇ ନଥିବ, ସେମାନଙ୍କ ପାଖକୁ ଆସନ୍ତି ସେ ମାଆ। ଆଉ ସେଇଠି ସେମାନେ ଭଉଣୀମାନେ ସବୁ ମିଶନ୍ତି ତାଙ୍କୁ ପ୍ରସାଦ ଲାଗେ, ପୁରା ହୋମଯଜ୍ଞ ସବୁ ହୁଏ ତାଙ୍କର ଗୋଟେ ମେଳା ଲାଗେ ସେଇ ଜାଗାରେ। ସେଠି ସବୁ ସାତ ଦିନ ନା ପନ୍ଦର ଦିନ ଏମତି ତାଙ୍କର ଗୋଟେ ଯାତ୍ରା ହୁଏ ସେଠି। ହେଲା ପରେ ଯେତେବେଳେ ସେମାନେ ରିଟର୍ଣ୍ଣ କରିବେ ସେ ରିଟର୍ଣ୍ଣ ଟାଇମରେ ସେମାନେ ଭଉଣୀମାନେ ମାନେ ଲିଟେଲାରି ଯେମିତି ଭଗବାନ କାନ୍ଦନ୍ତି ପୁରା ସେମିତିସ୍ ଯାହା ଦେହରେ ଲାଗିଥିବେ ଠାକୁରାଣୀ ସେମାନେ ପୁରା ବହୁ ଜୋରରେ କାନ୍ଦନ୍ତି, କାନ୍ଦନ୍ତି ଆଉ ସେମାନେ ଏଁ ପ୍ରସାଦଫ୍ରସାଦ ଖାଇକି ଯେମିତି ପୁଣି ଶାଶୁଘରକୁ ଯିବା କଥା ସେମିତି ରିଟର୍ଣ ଆସନ୍ତି ତ ସେଇଟା ବହୁତ ସୁନ୍ଦର ଲାଗେ। ମୁଁ କେବେ ମାନେ ଇଏରେ ତ ଦେଖିନି ଫ୍ରଣ୍ଟଲେ ତ ଦେଖିନି ବଟ୍ ମୋ ଭାଇ ଯିଏ ସେ ମତେ ଭିଡିଓ ଫିଡିଓ ପଠାଏ ତ ମତେ ବହୁତ ସୁନ୍ଦର ଲାଗେ ଏଇଟା ଦେଖିବା ପାଇଁ।
କେବେ ଯିବେ ଆ ଆଉ?
ହଁ ସେଟା ତ ଭଗବାନଙ୍କ ଆଶୀର୍ବାଦ କେବେ ବି ମାନେ ଇଏ ହେଲେ ଯିବି ଆଉ ସିଏ ବି ବହୁତ ମାନେ ପ୍ରତ୍ ପ୍ରତ୍ୟକ୍ଷ ଠାକୁରାଣୀ, କୁହାଯାଏ ଯେ ଯେତେବେଳେ ବି ମାନେ ସେ ଯେ ନବରଙ୍ଗପୁର ସେପଟ୍ ତ ସେପଟ ଏରିଆ ତ ବହୁତ ବଣ ଜଙ୍ଗଲ ଥିଲା ନା, ତ ଯେତେବେଳେ ବି ସେଇ ଟାଇମରେ ରାତ୍ ହୁଏ ତ ମାଆଙ୍କର ଝୁଣଝୁଣ୍ ସାଉଣ୍ଡ୍ କାଳେ ସେପଟେ ଶୁଭେ ଏବେ ତ ସହରଫହର ବହୁତ୍ ଅ ମାନେ ଡେଭଲପ୍ ହେଇଗଲାଣି। କିନ୍ତୁ ଆଗରୁ ସେଇ ଏ ଏରିଆରେ ପୁରା ଯେତେବେଳେ ଝୁଣଝୁଣ୍ ସାଉଣ୍ଡ୍ ହୁଏ ଆଉ କୌଣସି ଚୋର କୌଣସି ଇଏର ଭୟ ନଥାଏ ଏବେ ବି ସେ ଗାଁଆରେ କୌଣସି ପ୍ରକାର ଚୋରହାରି ମାନେ ଏତେ ଆପଣ ପାଇବେନି, ତ ସେଟା ବି ବହୁତ ଭଲ କଥା ଗୋଟେ। ଆମ୍ ଆଉ ତାପରେ ଆମେ ଯାଇଥିଲୁ ରାୟପୁର, ରାୟପୁରରେ ସେଇଠି ଆମେ ଦେଖିଥିଲୁ ରାମଙ୍କର ଯୋଉ ବନବାସର ପ୍ରଥମ୍ ମାର୍ଗଟା ସେଠି ଯାଇଥିଲୁ ଚିତ୍ରକୁୂଟ ଆଶ୍ରମ୍ ଯାଇଥିଲୁ। ସେଇଠି ଗୋଟେ ଇଏ ଥିଲା କଣ କହିଲ ୱାଟର ଫଲ୍ ଥିଲା ତ ସେ ସବୁ ଜିନିଷ ଦେଖିକି ଆସିଥିଲୁ ବାକି ଆ ଅଲଗା ଜାଗାକୁ ଆମେ କେବେ ବି ଯାଇନୁ। କିନ୍ତୁ କୋରାପୁଟ ଆଡେ ଆପଣ କେବେ ବିି ଯିବେ ନା ତାର ଯୋଉ ପ୍ରାକୃତିକ ପରିବେଶ ନ୍ୟଚୁରାଲ ସିନ୍। ଗୁଡା ଠାକୁରକଂର ଇଏ ଜୀନଷ ଆପଣଙ୍କୁ ବହୁତ ବଢିଆ ଲାଗିବ।
ଯିବା ଆଉ କେତେବେଳେ ଯିବା କୋରାପୁଟ ଟେ ବୁଲିକି ଆସି
ହୁଁ ଆମ ଓଡିଶାରେ ତ ଏତେ ଜାଗା ଅଛି। ଆମେ ଯେତେ ବି ଟ୍ରାଏ କଲେ ବି ସବୁ ଜାଗା ତ ବୁଲି ପାରିବାନି ଯୋଉ କହନ୍ତିନି ଅଲଗା ଅଲଗା ଅଲଗା ରାଜ୍ୟ ଆପଣ ଦେଖିବେ। ତାଙ୍କର ଗୋଟେ ପଟିକୁଲାର ସେ ପ୍ଲେସେସ୍ ଥିବ। ଉତ୍ତରପ୍ରଦେଶର ଏଇ ଜାଗା ସେଇଟା ମହାରାଷ୍ଟ୍ର ର ଏଇ ଜାଗା ଦି ତିନଟା ଜାଗା। କିନ୍ତୁ ଓଡିଶାର ଆପଣ ପ୍ରତ୍ୟେକ ଜିଲ୍ଲାରେ ଦଶ ପନ୍ଦର ଟା ଜିନିଷ ପାଇବେ? ଛୋଟ ଛୋଟ ମନ୍ଦିର ହଉ ଦେବାଦେବୀ ହଉ କିଛି ବି ଜିନିଷ ହଉ। ତ ସେଇଟା ଗୋଟେ ଆମ ଓଡିଶାର ଖାସିୟତ। କି ଯାହାହଉ ଏତେ ସୁନ୍ଦର ସୁନ୍ଦର ନ୍ୟଚୁରାଲ ପ୍ଲେସେସ୍ ସହିତ ସବୁ ଦର୍ଶନୀୟ ସ୍ଥାନ ଅଛି।
ହଁ। ନୟାଗଡ ଜିଲ୍ଲା ବି ଏମିତି ଗୋଟେ ଜିଲ୍ଲା। ସେଠି ଆପଣ ମାନେ ଟାଇମ ହେଲେ ଦରକାର ବୁଲିବା ପାଇଁ। ଏତେ ମନ୍ଦିର ଏତେ ଯୋଉ ଭଲ ସ୍ଥାନ ଅଛି ନୟାଗଡ ଜିଲ୍ଲାରେ। ଖାଲି ସମୟ ଟିକେ ଦରକାର ଆସିକି ବୁଲିକି ଯିବା ପାଇଁ ସମୟ ନହେଲେ ଆପଣ ବୁଲି ପାରିବେନି ଜମା।
ହୁଁ ନାଇଁ ମୁଁ ବି ନୟାଗଡ ବିଷୟରେ ବହୁତ ଶୁଣିଛି। ମାନେ ମଝିରେ ଆମର ତ ଥରେ ପିକନିକ ପାଇଁ ପାଇଁ ପ୍ଲାନ ହେଇଥିଲା ତ ମୁଁ କହିଲି ପିକନିକ ଯିବା କଣ? ଏମତି ଯାଇକି ରୁଆ ରୁହି କରି ଆସିବା ନୟାଗଡରେ ଗୋଟେ ପ୍ୟାଲେସ ବି ଅଛି ନା ରାଜାଙ୍କର। ସେ ପ୍ୟାଲେସ ରେ ବି ଏବେ ସବୁ ବୋଧେ ଦେଖା ଦେଖି ପାଇଁ ଛାଡୁଛନ୍ତି କି କଣ? ସେଟା ବି ମୁଁ ଶୁଣିଥିଲି କି ପ୍ୟାଲେସ ଫ୍ୟାଲେସ ବୁଲାବୁଲି ପାଇଁ। ରଣପୁର ନା।
ହଁ ରଣପୁର। ରାଜଭାଟି ଅଛି। ହଁ ରଣପୁର ରାଜଭାଟି ଅଛି। ସେଠି ଉଁ ଭଲ ଅଛି ରଣପୁରରେ ଯାତ୍ରା ହେରିକା ବି ହଉଚି। ଦେଖିକି ଆସିବେ କେତେବେଳେ ଗଲେ ଆଉ।
ଆଉ ତା ଭିତରକୁ ବି ଆଲାଉ କରୁ
ହଁ ହଁ ହଁ ଛାଡୁଚନ୍ତି।
ଆଚ୍ଛା ଆଚ୍ଛା।
ଯିବେ କେତେବେଳେ ଦେଖିକି ଆସିବେ। ଦଶ ପଲ ଡ୍ୟାମ ଅଛି ହଁ ଦଶ ପଲ ଡ୍ୟାମ ଅଛି ଦେଖିକି ଆସିବେ। ଖଣ୍ପରା ଡ୍ୟାମ ଗୋଟେ ହେଇଛି ନୂଆ ସେଇଟା ବି ଭଲ ହେଇଛି ଦେଖିକି ଆସିବେ।
ଆଚ୍ଛା ସେଇଠି ସବୁ ଜୀ ମାନେ ଏଇ ଲୋକେସନ ଗୁଡା ଆପଣ କହୁଚନ୍ତି। ସେ ସବୁ ପାଖାପାଖି ନା ଟିକେ ଟିକେ ଡି
ସେ ଗୋଟେ ଜିଲ୍ଲା ଭିତରେ ଗୋଟେ ଜିଲ୍ଲା ଭିତରେ ଆପଣ ନା ପାଖାପାଖି।
ଆଛା ଆଛା ମାନେ ହେଲେ ବି ଆପଣ ଯଦି ଦି ତିନି ଦିନି ଧରିକି ଯିବେ? ତାହଲେ ସବୁ ଜିନିଷ ଭୁଲି ପାରିବେ? ହଁ ଆଛା ଆଛା। ଦେଖିବା ଭଗବାନଙ୍କର କେବେ ଆଶୀର୍ବାଦ ହଉଛି। ପିଲାଙ୍କର ଛୁଟି ପୁଣି ସମସ୍ତଙ୍କର ଟାଇମ ହିସାବରେ ନେଇକି ଗୋଟେ ଫ୍ୟାମିଲି ଧରିକି ଯିବେ ମାନେ ସମସ୍ତଙ୍କର ପୁଣି
ହଁ ଟାଇମ ଦରକାର ହଁ ସମୟ ନହେଲେ। ତାପରେ ନ ଡା ହେଲେବି ଠାକୁର ତାଙ୍କ ପାଖକୁ ଯାଇହବନି।
ଉଁ ଯାଇ ହବନି ନିହାତି ଭାବରେ?
ଆମେ କହୁଥିବା ଯିବା ଯିବା ବୋଲି କିନ୍ତୁ ଯାଇହବନି। କିଛି ନା କିଛି
ଏବେ ନା ଆପଣ ପୁରୀ ବି ଦେଖୁନାହାନ୍ତି। ଆପଣ ମନରେ ଭାବିଥିବେ କି ମୁଁ ଏଇ ଦିନ ପୁରୀ ଯିବି ଏଇଦିନ ପୁରୀ ଯିବି ଆପଣ ବିଲକୁଲ ଯାଇପାରିବେନି। ତାଙ୍କର ଯୋଉ ଦିନ ପରମିସନ୍ ହବ ବିଲକୁଲ୍ ବିଲକୁଲ୍। ଠିକ୍ ଅଛି ତାହେଲେ ଆପଣ ଯାଆନ୍ତୁ ଖିଆପିଆ କରିବେ। ମୁଁ ବି ସେଇ ରୋଷେଇବାଷ ଖିଆପିଆ କରିବି ରଖୁଛି ହଁ।
ହଉ ହଉ ହ
ଆଜ୍ଞା ଆଜ୍ଞା ।